କଁ କରୁଚନ୍ତି?
କଁ ନେଇଚି ଆଉ। ବସିଚି ଆଉ।
ଆଚ୍ଛା ମୁଁବି ସେଇ ବସିଚି ଆଉ ସନ୍ଧ୍ୟା ବେଳେ କଣ ଖାଇବା ପିଇବା ହେଇଥିଲା?
ସ୍ନାକ୍ସ ଛାଣିଥିଲି। ପକୁଡ଼ି ଛାଣିଥିଲି ଏଇ ଯୋଉ ବୁଟ ବରାସବୁ କରନ୍ତିନା। ସେଇସା ପାଙ୍ଗକୁ କିଟିଏ ଭଲକି କରିଥିଲି।
ଆପଣଙ୍କ ଆଡ଼େ ତାହେଲେ ବର୍ଷା ହେଇଚି?
ଏପଟେ ବର୍ଷା ହେଇଚି।
ହଁ ହଁ ଜାଣିଚି ଜାଣିଚି।
ରୋଷେଇ କରନ୍ତି ଆପଣ?
କି କି ବରା?
ବୁଟ ବରା ବୁଟ ବରା ଯୋଉ ବୁଟ ପିଆଜ ପକେଇକି ଯୋଉ କରନ୍ତି।
ଜାଣିଚି ଘରେ ବନନ୍ତି ମାଁ ଖାଇଚି ନିଜେ କରିନି।
ହଁ ତମୁଁ ଏଇ ଆଜି ସବୁ କହିଲେତ ବନେଇବା କୁ ଦେଇଥିଲି
ହଁ।
ଏଥିରେ କ ଘଣ୍ଟେବ ତ୍ରେ ଦେଲେ ଭଲ ଭଲ ତସେଇ ବୁ ବୁଟ ବରାକୁ ଗ୍ରାଇଣ୍ତିଙ୍ଗ କରିଦବ ଅଧା ମାନେ ସେଭେଣ୍ତିନ୍ ପାଇପ୍ ପ୍ରର୍ଶଟେ ହଁ ସେଭେଣ୍ତିନ୍ ଫା
ହଁ।
ସେମତି ରଖଦବ ଟିକେ ଗୋଟେ ଗୋଟେ ବରା ରହିଲେ ଭଲ ଲାଗେନା ତ
ହୁଁ ହୁଁ।
ସେଇଟାକୁ କାଟି କାଟି ଅଁ ପ ପତଲା ପତଲା ଗୁଣ ପକେଇଦବେ ଆଉ ବେସନ କନମ୍ଫ ଏଇଡ଼ା କିଛି
ହଁ।
ପକେଇ ଦେବେଟି ମାନେ କ୍ରିସ୍ପି ହ ସେ ତାପରେ ଟିକେ ଟିକେ ଜିରା ପକେଇଦେବେ ଅଦା ରସୁଣ ଭୁଶଙ୍ଗ ପତ୍ର ଧନିଆ ପତ୍ର ପକେଇଦଲେ ଟିକେ ଗୋଳେଇ
ବା
ଆମ ଆଏଡ଼େ ପୁରା ମଣିଷ ସିଝି ଗଲେଣି ଶୁଖୁଆ ଭଳିଆ ଶୁଖି ଗଲେଣି।
କୋଉ ଜାଗାରେ ବର୍ଷା ହଉନିକି?
ହୋଉନି ଏପଟ ସାଇଟରେ।
ଆଚ୍ଛା ଆଚ୍ଛା।
ହୁଁ।
ବର୍ଷା ମାନେ ବୋହୁତ ନୁହେଁ ହେଇଚି ବର୍ଷା ଟିକେ ଆଗ ଅପେକ୍ଷା ତ ଖରା
ଥଣ୍ଡା ଲାଗୁଥୁବ ଆଉ।
ନାଇଁ ଖରା ହଁ ଏବେ ଟିକେ ଥଣ୍ଡା ଲାଗୁଛି।
ହୁଁଉଁ।
ହୁଁ। ଉହୁଁ।
ଆପଣ ଦିନରେ ଫ୍ରି ହୋଉନାହାନ୍ତି ନା?
ନା ଦିନରେ ଟିକେ ଏଇ ଆମର ଆଜି ଥରେ ଗେ ଗେଷ୍ଟକୁ ସେଥିପାଇଁ ବେସ୍ତ ରହୁଚି ରୋ
ଓହୋ।
ରଷେଇ ବାସ ହଇରାଣ ତାପରେ ସିଏ ଖାଇକି ତାକୁ ଖୁଆଇଲେ ତାକୁ ଶୁଆଉ ନିଜେ ଖାଉ ପୁଣି
ହୁଁ।
ତା ଥିବ ତାକୁ କାମ କରିସାରଲା ପରେ ଆଉ ପୁରୀ ବେଳେବେଳେ ଏଇ ପଟେ ବୋଲି ନା ମତେ ଟାଇମ ହୁଏ ମୁଁ କଥା ହେଇଯାଏ। ହୋଉନି ସିଏ ବି ଲେଟରେ ଶୋଉଚି। ଛୁଆଙ୍କୁ ମୋ ଶାଶୁଙ୍କ ପାଖରେ ସିଏ ଶୋଇପଡନ୍ତି ଶୋଇପଡେ। କିନ୍ତୁ ଏଠି ଶୋଇବୁ ତ ତାକୁ ଶୁଏଇବା
ହୁଁ ହୁଁ।
ତାକୁ ମତ ଉଁ ହୁଁ ହୁଁ ହଜାରେ ଥର ପାଣି ପିଉଥୁବୁ ମୁଁ ଯିବି ଶୋଇବି ଗୀତ ଗାଏ ଇଏ କରେ ଏମତି ହେଲାବେଳକୁ
ଆଉ ଆପଣଙ୍କର ବାଡିରେ ବ ଗଛ ଫଛ ଲାଗିଚି?
ବାଡିରେ ନାଇଁ ଏଇ ଛାତ ଓପରେ ଗଛ ଲଗେଇଚୁ ଲଗେଇଚୁ ଏଇ ବୁ ସଙ୍ଗ ପତ ହଁ ଗୋଟେ କଦଳୀ ଗ
ହୁଁ।
ଗଛ ଆରୁ ସେଇଟା ବି ଲଗେଇଚୁ ଟିକେ ବଢିଚି ସେଇଟା ଲଗେଇ
ହୁଁ।
ଇଚୁ କି ଟଗର ଗଛ
ଆଉ ମଲ୍ଲି ଏବେ ମାନେ ଗଛ ଅଛି କିନ୍ତୁ ଫୁଟୁଚି ବେଳେ ବେଳେ ବେଳେ ବଳେ ଫୁ ଫୁଟୁନି
ହୁଁ ଆପଣଙ୍କ ଘର
ବି ଅଛି ଇଏ ଲଗେଇଚୁ ଅପରାଜିତା ଗଛ ଅ ଚୁ ହଁ ହଁ ଭୁବନେଶ୍ୱରରେ।
ହୁଁ ହୁଁ ହୁଁ।
ଆମ ଏପଟେ ବାଡିରେ ଆଉ।
ଓହୋ ଏଇଠି ଗଛ ଏତେ ଗାଁ ମାନଙ୍କରେ କଣ ଲୋ ଭଲ ଗାଁମାନଙ୍କରେ ଆକଚୋଲି ମାଟି ଭ ଭଲ ଥାଏ ତ ହୁଏ ଆମର ଏପଟେ କଣ ମା ଟି କିଣିକି ଖାଇବେ, ଗଛ ଏତେ ବଢୁନି।
ବାଇଗଣ। ଟମାଟୋ, ଆଉ ଲଙ୍କା, ଆଉ ସବୁ ଯୋଉ ଇଏ ଜାତୀୟ ଗଛ, ଲତା ଜାତୀୟ ଯୋଉ, ପରିବା ଯୋଉ ବୋଇତାଳୁ କଖାରୁ। ଆଉ ପୋଇ
ଆଛା, ହଁ।
ଆଉ, ସବୁ ଶାଗ ଏମିତି ଆଉଁ।
ଏଭେ ପରିବା ଏତିକି ଏଆକୁ ପା
ନା, ନା, ବେଶୀ ହଉନି ବି ଖରା ପାଇଁ। ଆଗରୁ ହଉଥିଲା ଏବେ ହଉନି।
ହଁ। ହଁ, ଏଇ ଏବେ ଦେଖ୍
ବହୁତ ରେ, ମାନେ ବହୁତ ଅଳ୍ପ ଅଳ୍ପ ବହୁତ
ତ ଉପରେ ଯୋଉ ଚାଷ ମାନେ ଗଛ ବଛ ଲଗଉଛନ୍। ଆଛା। ଗଛ ଲଗେବେ ଏମତି ଗ୍ରୀନ୍ କଲ
କଭର କଲା ଭଳିଆ, ଖରା ଯେମ୍ ତି ବେଶୀ ପଡିବ। ସେଇ ଟାଇପ୍ ର କରିଦଉଚନ୍ତି। କାରଣ ଏତେ ଖରାରେ ଗୁଁ ଉଁ ଗଧ ନା ଆମେ ସିଜି ଯାଉଚୁ ସେମାନେ ପୁରା ପିଜାଉ କ୍ରାକ଼୍ ଖାଇଲେ ଆଉ ଗଛ ଆଉ ହବ ସଫିସେଣ୍ଟ ସନ୍ଧ୍ୟା ବେଳକୁ ପାଣି ଦବାଟା ହିଁ ସବୁଠୁ ବେ ଷ୍ଟ। କାରଣ ଖରା ଟାଇମ୍ ରେ ପାଣି ଦେଇ ଦେଲେ କିନ୍ତୁ, ଏଇ ଖରା କମି ଆସୁଥିବ, ଟିକେ ପାଣି ଦେଲେ ଗଛ ଗୁରା ମୁଁ, ଗଛ ଲଗେଇବାକୁ
ହଁ।
ଗଛ ଗୁରାକ ଆମର କଣ ହଉଛି? ନା ମାଟ୍ ଏପଟିକି ଆଣିକି ଯାହା ଲଗଉ। ସେପଟେ ଆମର ଆକ୍ଚୁଆଲି ଗୋଡି ମାଟି ଆମ ଆ ଏରିଆରେ ତ, ସେଇଥିରେ ଗଛ ବଢିଆ ଟିକେ କଷ୍ ଜଣେ ଆଣ୍ଟି କହିଲେ ଆମର ମାନେ ଗ ଗଛ ବ ଏଇ ଟାଇପ୍ ର। ଫୁଲ ଗୋଟେ ଗୋଟେ ଦଉଥିବ ସବୁବେଳେ ଦଉନି ତ ମୁଁ ଏମିତି ତ କହିଲେ ଆଣ୍ଟି ହେଲେ କିି ଯେ ଯେତେବେଳେ କୁ ତା, ଉପରେ ଗୋଟେ ଖପରା ଆ କିଣି ସାରିଲା ପରେ, ଯେହେତୁ ଖୋଳଟା ତାକୁ ଭାଙ୍ଗିକି ଟିକେ ଦେଇଦେଲେ। ପାଣି ଏଇଟା ବି ତ, ଗଛ ବି ବହୁତ ବଢେ।
କୋଉଠି ଦିଆଯିବ, ସେ ଜିନିଷ ଟା ଖପର ଆଉ ଯେ ନଡିଆ ଖୋଳ?
ଯଉଠି ଆପଣ ଯୋଉ କୁଣ୍ଡ କରୁଛ, କୁଣ୍ଡରେ ଯୋଉ ହୋଲ୍ ହୋଲଟା ଯୋଉ କରୁଛ।
ହଁ ହଁ ହଁ ହଁ ହଁ।
ପାସ୍ ହବ ପାନଟା ହଁ, ସେଇଟା କଣ କରୁଛି ନା, ଫାଷ୍ଟ ଫାଷ୍ଟ ପାସ୍ ହବ। ତା'ପରେ ସେଇ ଜାଗା ଏଟା ବଢ଼ିକି ବନ୍ଦ ହେଇ
ହଁ, ହଁ।
ଆଉ ମାଟି ସେ ଭିତରେ ଯଉ ଖାଲି ପାଣ୍ ପାଣି ପାଁ ଶହ ଭାବରେ ବଢିବ। ମୁଁ ସେଇ ଆଇଡିଆଟା ଆଉ ଜାଣିନଥିଲି। ମୁଁ ତାଙ୍କୁ ଥରେ ପଚାଲ୍। ତାଙ୍କୁ ଫୁଲ ଗଛ। ସବୁ ଥିରେ କହିଲେ ଏଇଟା ଥରେ ଟ୍ରାଏ କରିବ। ମୁଁ କହିଲି ହଉ ଦେ ଖିଆ ଆଉ କହିଲେ ପରିବା ଚୋପା ସବୁ ର ରଖିଥିବୁ ଶୁଖେଇ ଶୁଖେଇକି କି ତାପରେ ଏବେ ଦେଲେ ବହୁତ ବଢିଆ କଦଳୀ ଚୋପାକୁ ବି ଶୁଖେଇକି ତା
ପରିବା ଚୋପା ତା ଜେଁ ଯୋ ଏକଟାକୁ ଦେଲେ ଭଲ ମୁଁ ଏଟା ଜାଣିଥିଲି।
ହୁଁ ହଁ। ଆପଣ ଚୋପା ତମେ ରଖଦବ ଆଜି ପାଣି ରେ ବତୁରେଇକି କା ଡେଲି ପିଆଜ ରସୁଣ ଣ ଯଦି ପାରୁଥିବ ତାକୁ ଗୋଟେ ପାଣି
ହୁଁ ହୁଁ।
ମେ ବି ର ତାରେ ସେଇ ପାଣିକୁ ଚୋପା ଛ ଚୋପା ସ ଛାଣି ଦେଇକି ସେଇ ପାଣି କୁ ଗଛରେ ସ୍ପ୍ରେ କଲେ ବି ବହୁତ ବଢିଆ ଗ ଛ ବଢେ ତ ମୁଁ ବି ସେଇଟା ବି ମଝେ ମଝି ହଲ୍ ଦି ଯଦି ପକେଇଦବ ଗଛ ଯୋଉ ପକ ପୋକ ଲାଗେ ସେଟା ଆଉ ଲାଗିବନି। ଗଛ ବଢଉ ମାନେ ଲଗଉଚୁ ମାନେ ତାର ଆଉ ଗଛରେ ଫୁଲ ହେଲେ ଭାରି ଖୁସି ବି ଲାଗେ ଏ ଯାଉ ଗୋଟେ ଗଛ ଆଣି ଲଗଇନି ତାର
ଖୁସିଲାଗେ।
ହଁ ହଁ ମୁଁ ତ ତ ଯେତେ ତିିଟା ଫୁଲ ହେଲେ ଗୋଟେ ଭ ଛରେ ରଖିବି ଆଉ ଗୋଟେ ଆଣିକି ଠାକୁରଙ୍କ ପାଇଁ ର ଖିଦେବି।
ହୁଁ ମୋ ମା ବି ସେଇ ମୋ ମା ମାନେ ଏ ଗଛରେ ଫୁଲ ହେଇଥିଲେ ବେଶୀ ରଖିବାକୁ ପସନ୍ଦ କରନ୍ତି ମାନେ ଗଛରେ ଯେମିତି ଥିଲେ ହିଁ ଫୁଲ ମା ସୁନ୍ଦର ଦେଖାଯାଏ।
ହୁଁ ମୁଁ ଯାହା ବିଲେ ତ ରଖିବି ଆଉ ମୁଁ କଇ ନା ଗଛକୁ ଖାଲି କଲେ ଭଲ ଲାଗିବନି। ହଉ ଫୁଲ ଗୋଟେ ଥିବ ଗୋଟେ ଯଦି ଗୋ ବିଲ୍ସ ହଁ ସବୁଠୁ ଟୋଟାଲ ଗୋଟେ ହିଁ ଉଠିଥିବ ମୁଁ ଗୋଟେ ହିଁ ରଖଦେବି ମୁଁ କହିବି ନା ଥାଉ। ଗଛକୁ ଖାଲି କଲେ ଭଲ
ହୁଁ।
ଲାଗିବନି।
ଆଉ ରଜ ପାଇଁ କଣ ପ୍ଲାନ୍?
ପତ୍ର ବି ବୁ ତମର ଦରକାର ଭୂଷମ ପତ୍ର ଦରକାର ତ ବୁ ଭୁ ଭୃସଙ୍ଗ ପତ୍ର ଏଟା ବି ଦେହ ପାଇଁ ବି ଭଲ ଚୁ
ହୁଁ।
ଖାଇଲେ ଚୁ ଭୃଷଙ୍ଗପତ୍ର ତ ଉପକରତା ବହୁତ ବେଶୀ ଜାଣ ଥିବ। ଯଦି ଡାଇବେଟିସ ହେଇଥିବ ଭଲ
ଆଉ ଚୁଟି ଜିଏ ପାଚୁଛି ତା ପାଇଁ କିସ ଉପାୟ ଅଛି ଜାଣିଚନ୍ତି କି?
ଚୁଟି ପାଚି ଯେ ପାଇଁ କ ଆମର ରୋଷେଇ ରେ ଯୋଉଟା ବ୍ୟବହାର ହୁଏ।
ହଁ ହଁ।
କରିଦେବେ ଭାଜି ଗ୍ରାଇଣ୍ଡିଙ୍ଗ କରିଦେଇକି ସେଇଥିରେ ମେଥି
ହଁ।
ଟିକେ ଗ୍ରାଇ ମ୍ ସେଇ ଗ୍ରାଇ ଇଣ୍ଡିଙ୍ଗ ବି ହଉ ତେଲ ବି ସହିତ ମିଶେଇକି କି ଲଗେଇଲେ କଳା ବି ହବ ତମର ଧୀରେ ଧୀରେ କଳା ବି ହେଇଯିବ।
ହଉ ତାହେଲେ।
କାରଣ ମୁଁ ବି ଘରେ ସେମିତି ହିଁ ଲଗେଇ କରେ। ବହୁତ ଭଲ। ଆମେ ପରେ କଥା ହବା ଆଉ।
ହୁଁ ହୁଁ ହୁଁ।